ହାଲୋ।
ଆଜ୍ଞା ମୋଉସା ନମସ୍କାର ଭାଇ କୁହନ୍ତୁ।
କଁ କରୁଥୁଲେ?
ଏଇ ଶୋଇ ପଡ଼ିଥିଲି ଆପଣ ଯେତୋବେଳେ କଲ୍ କରିଥିଲେ ମୁଁ ଶୋଇ ପଡ଼ିଥିଲି ଟିକେ।
ହଁ ହଁ।
ଉଟାଇ ଉଠିକି ଆପଣଙ୍କୁ କଲ୍ କଲି ମୁଁ କହିଲି ଭାଇ କଲ୍ କରିଥିଲେ ମୁଁ ଟିକେ ତାଙ୍କୁ ଆଉ କଲ୍ କରେ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କଲି।
ଓ ହଁ ତାହେଲେ ମୋ କଲ୍ ରେ ଆପଣ ନିଦ ଭାଙ୍ଗି ଯାଇଥିବ?
ନିହାତି ନିହାତି ଭାବରେ ନିଦ ଭାଙ୍ଗି
ହଁ ଟିକେ ଟିକେ ରାଗ ମାଡ଼ୁଥବ ମତେ ଲାଗୁଚି ନାଇଁ? ଅହ ଯୋଉ କଁ କହିଲେ ଆ ମାନେ ଶୋଇଲା ବେଳେ ସାଇଲେଣ୍ଟ୍ କରିକି ସେ ନିରବତା କରିକି ବି ଶୋଇ ପାରିବେ ସେମିତି ଭଲ ମୁଁ ସେଇଟା କରେ।
ନାଇଁ ନାଇଁ ନାଇଁ ନାଇଁ ଫୋନ୍ ସାଇଲେଣ୍ଟ୍ କରେନି ତ ମୁଁ ବାହାରେ ରହୁଚି ଯେ ତୋଅଳେ ଯଦି ମୋ ଫୋନ୍ ସାଇଲେଣ୍ଟ୍ ଥିବ ଯଦି ଘରୁ କଲ୍ ଆସିବ ଯଦି ନ ଉଠେଇଲି ଘରେ ବ୍ୟସ୍ତ ହେଇଯାଆନ୍ତି। ତ ସେଥିପାଇଁ ମୁଁ ଫୋନୂ ସାଇଲେଣ୍ଟ୍ କରେନି।
ଅ ହଁ‌। ଏ ହଁ ଏନା କଁ ଖାଇବେ କଁ? ମାଣ୍ଡି ହବୁ
ଏଇନେ ଭାବିଚୁ ଟିକେ ବାହାରୁକୁ ଯାଇଁକି ସନ୍ଧ୍ୟା ବେଳେ ଏଇଠି ପାଖେରେ କଣ ଟିକେ ଖାଇ ଦେଇ ଆସିବୁ। ଦେଖାଯାଉ କଁ ହଉଛି? ନିଜେ। ଆଉ ଆପଣ?
ମୁଁ ଏପଅନ୍ତ କଁ କଣ ଖାଇବି ମତେ ଏତେ ସଠିକ୍ ଭାବେ ଜଣା ନାହିଁ। ମୁଁ ଭାବୁଚି କଁ ଖାଇବି ମତେ ଏତେ ବି ଭୋକ କରୁନାହିଁ ସେଥିପାଇଁ ମତେ ଏତେ ଇଚ୍ଛା ହଉନାହିଁ। ହେଉଚି କହିଲେ।
ଆଜ୍ଞା।
ଓହୋ ଆଉ ରାତି ପାଇଁ ଆପଣ କଣ ରାନ୍ଧିଛନ୍ତି?
ମୁଁ ତ ରୋଷେଇ ଆସେନି ଆପଣ ଜାଣିଥିବେ ମତେ ରୋଷେଇ ଆସେନି ଉଁ ଯାହା ବି ତି ବୋର୍ ରୋଷେଇ କରିବା ଆମେ ଖାଇବୁ ଆଉ।
ହୁଁ ହୁଁ।
ନା ଆପଣଙ୍କୁ ତ ଭଲ ଆପଣଙ୍କୁ ରୋଷେଇ ଆସେ।
ହଁ ମତେ ରୋଷେଇଆରେ ମୁଁ ବୋହୁତ ମାହିରି। ମାନେ ବୋହୁତ ମାନେ ଭଲ କରେ ଉଏ
ସେ ଲାଣି ପି ପିଲା
ହଁ ହାଲୋ। ହାଲୋ। ଆପଣଙ୍କ ସ୍ୱର ମତେ ଆଉ ଆସୁନି।
ହେଲୋ।
ହଁ କୁହନ୍ତୁ କୁହନ୍ତୁ।
ହଁ ମୁଁ ଗୋ ତ ବାହା ସାହା ହେଇ ସାଇଲାଣି ଆପଣଙ୍କ ପିଲା ଛୁଆ ଜନ୍ମ କଲେ ଆପଣ ଜାଣିିଥଗ ବେ ରୋଷେଇ ଏ ବିଷୟରେ ଆପଣଙ୍କର ଅଭିଜ୍ଞତା ଆଉ ବୋହୁତ ଭଲରେ ଥିବ।
ନା ମତେ ବୋହୁତ ଭଲସେ ରୋଷେଇ ଆସେ ଯେହେତୁ ଛୋଟ ପିଲା ଅଛନ୍ତି ମୋ ସ୍ତ୍ରୀର କାଳେ କୋଉ ନ ଦେହ ଖରାପ ହବ ମତେ ପିଲାମାନଙ୍କ ଖାଦ୍ୟ ବୁଝିବାକୁ ପଡ଼ିବ, ବୁଝିପାଇଲେ? ସେଥିପାଇଁ ମତେ ଟିଏ ରୋଷେଇଟା ଶିଖିବାକୁ ପଇଲା। ନହେଲେ ମୁଁ ନହେଲେ ରୋଷେଇ ଶିଖି ନଥାନ୍ତି ବୁଝିଲେ।
ଯା ହଉ ବହୁତ ବହୁତ ବଢିଆ କରିଚନ୍ତି।
ବାଇଶି ବର୍ଷରେ ମୁଁ ଏତେ ତଂଘର୍ଷ ମୁଁ କରିଚି ତମେ ଜମା କଳ୍ପନା ବି କରିପାରିବ ବୁଝିଲେ।
ମୁଁ କଳ୍ପନା କରିବା ପାଇଁ ବି ଚାହୁଁନି।
ଆହଁ ହଁ।
ହଁ ବହୁତ ଭଲ କଥା ଆପଣ ଏମିତି ସବୁବେଳେ ଦି ଏ ଜଣ ସାଙ୍ଗ ହେଇକି ରୁହନ୍ତୁ। ଆଉ
ଆଁ ନିଜ ବି ପାଠ ପଢା ସରି ନାହିଁ ପିଲାଙ୍କୁ ଛଅଟାଇ ଏବଂ ପିଲା ଗୋଡାକ ପଢିଲାଣି ଆସିକି ଅଷ୍ଟମରେ ମୁଁ ମୋର ସ୍ନାତକୋତ୍ତର ଦ୍ଵିତୀୟ ହୋଇସାରିଚି। ମୋର ଯେତେବେଳେ ସରିବ ସିଏ ଦଶମ ପାସ ହେଇକି ସି ସେ ରାଗୁରୁ ଚାକିରି ପାଇଯିବ ମୋ ପାଇଁ ଗୋଟ ନିନ୍ଦାର କଥା ବୁଝିଲେ।
ହଁ ହଁ ଆପଣଙ୍କର ଆପଣ ଏପଟେ ଚାକିରି ପାଇଁ ଖୋଜିବେ ଆପଣଙ୍କ ପିଲା ହେପଟେ ଚାକିରି କରିସାରିବଣି।
ଆ ହଁ ହଁ। ମୁଁ କମ୍ ବୟସରେ ସେ ଭାବିଚିନ୍ତି ବାହା ହେଲି ନହେଲେ କଣ କହିଲେ ଅସୁବିଧା ହେଇଥାନ୍ତା ସେଥିପାଇଁ ମୁଁ କହିଲି ମୁଁ ତ ଅଳସୁଆଟା ମୁଁ କହିଲି ମୋ କିଏ ଛୋଟ ପିଲା ଚାକିରୀ କରିବ ମୋ ଭଲ ବୁଝିଲେ। ହୁଁ।
ହାଉ ତ ଆପଣ ଆଉ କଣ କହିବେ ଯେ ଯୋଉ ଏଇ ଯୋଉ ଭବିଷ୍ୟତ ଏଇ ବିଷୟରେ ଆପଣଙ୍କର
ଭ ମୋ ଭବିଷ୍ୟତା ବିଷୟରେ ମୋ ଭବିଷ୍ୟତ ବିଷୟରେ କହୁଛି ମୋର ତ ଗୋଟେ ଲକ୍ଷ୍ୟ ମୁଁ ଗୋଟେ ପ୍ରଥମେ ନିଜ ଗୋଡରେ ନିଜେ ଠିଆ ହେବି।
ଆ ଆପଣ ଏନା ପର ଗୋଡ଼ରେ ଠିଆହୋଇଛନ୍ତି?
ହଁ ନିହାତି ମୁଁ ମୋ ପରିବାରଙ୍କ ଗୋଡ ରେ ହିଁ ଠିଆ ହେଇଚି ମୋ ବାପାଙ୍କ ଗୋଡରେ ମୋ ଭାଇଙ୍କ ଗୋଡରେ ହିଁ ଛିଡା ହେଇଛି ନହେଲେ ତାଙ୍କ ବିନା ମୋର କିଛି ପରିଚୟ ନାହିଁ ମୋର ଯେତେବେଳେ ଗୋଟେ ମୋ ନିଜ ପରିଚୟ ସୃଷ୍ଟି କରିବି ସେତେବେଳେ ଆଁ ଏଯାହା ବି କିଛି ମୋର ସୋପ୍ନ ଅଛି ମୁଁ ତାକୁ ପ୍ରଥମେ ପୁରା କରିବି।
ହଁ ହୁଁ।
ତାହାପରେ ଧୀରେ ଧୀରେ ଧୀରେ ଧୀରେ ଦେଖିବା ଆଉ।
ହଁ ହଁ ସେଟା ଭଲ କଥା ଭଲ
ଉଁ ହୁଁ।
ହୁଁ ହୁଁ ଆପଣ କଣ ଖାଇଚନ୍ତି କଣ?
ମୁଁ ଖାଇଚି ମୁଁ ଖାଇଚି ଭାତ ଡାଲି ଯୋଉ ବେସନ ପୁଡି ତରକାରୀ ଆଳୁ ଭଜା।
ହଁ।
ଇତ୍ୟାଦି ଇତ୍ୟାଦି।
ହଁ।
ଆପଣ
ମୁଁ ଭାତ ଡାଲି ଆଉ ଅଣ୍ଡା ଭୋଜିଆ ହେଇଥିଲା ଖାଇଥିଲି ଆଉ ବୁଝିିଲେ।
ହୁଁ।
ହୁଁ।
ହଁ।
ଆଉ କଣ ଆପଣ ଆଉଣ ଦେହ ପା କେମତି କଣ ଅଛି?
ହଁ ଦେହ ବହୁତ ଭଲ ଅ
ହୁଁ ହୁଁ ହୁଁ ଆଉ ଘର ପଇବାଏ
ହଁ ଘର ପରିବାର ସମସ୍ତେ ବହୁତ ଭଲରେ ଅଛନ୍ତି ଆଉ ଆପଣଙ୍କ ପରିବାର?
ଆ ପରିବାର ଭଲ ଅଛନ୍ତି ଆପଣ ଛାତ ଉପରେ ଅଛନ୍ତି କି ମତେ ଜେତିକି ଲାଗୁଛି। ଛାତ ବାଗିଆ ଉପରେ।
ନାଇଁ ନାଇଁ ମୁଁ ଛାତଉପରେ ଥାଏ ମୁଁ ବାଲକୋନୀରେ ଅଛି। ଛାତ ଉପରେ ନାହିଁ।
ଏଇତ ତମର ପୃଷ୍ଠଭୂମିରେ ଶବ୍ଦ ସୁୁବୁଚିତ ହେଥିପାଇଁ ଲାଗିଲା କାଳେ ଛାତ ଫାଙ୍କାରେ ଥିବେ ସେଥିପାଇଁ,
ଶବ୍ଦ ଶୁଭୁଥିବ ବୁଝିଲେ ହୁଁ ହୁଁ।
ନିହାତି ନିହାତି କୁହନ୍ତୁ ଟିକେ ବର୍ଷା ପାଘ ଉଠେଇଚି। ତ ଭାବିଲି ଘର ଭିତରେ ନେଟୱାର୍କ ର ଅସୁବିଧା ରହିବ ସେଥିପାଇଁ ଟିକେ ଏପଟ ସାଇଟକି ପଳେଇ ଆସିଲି ଆଜ୍ଞା।
ହ ସେଟା ଭଲ ଆଉ କଣ ରହିଲା। ଆପଣ ସାଇକେଲ ଚଲା ଶିଖିଛନ୍ତି ନା ଶିଖିନାହାଁନ୍ତି?
ନିହାତି ନିହାତି ମୁଁ ସାଇକେଲ ଚଲା ଶିଖିଛି ସ୍କୁଟି ଚଲା ଶିଖିଛି। କାର ଚଲା ବି ଶିଖିଛି। କେବେ ଚଲେଇନି। କେବେ ଏ ମାନେ ଏମିତି ଭାଇ ଚଲେଇଲା ଟାଇମରେ ଫିଲ୍ଡ ରେ ଯାଇକି ପଡିଆରେ ଆମ ଘର ପାଖ ପଡିଆରେ ଟିକ ଚଲେଇ ଦେଇଥିଲି ଦୁଇ ଦି ଥର ଖଣ୍ଡେ ଚଲେଇଛି ଟିକେ ଟିକେ ତ ଶିଖିଛି ବୋଲି ତ କହିପାରିବିନି କିନ୍ତୁ ଚଲେଇଛି ଟିକେ ନାକୁରୁ କାର। ତାପରେ ଏ ମୁଁ ସାଇକେଲ ଚଢ଼ା ସିକି ସ୍କୁଟିି ଚଲା ସିକିଚି।
ଇ କହିବଁ ଆଉ ମାନେ କୌଣସି ଚଲା ଗାଡି ଚଲା ହେରିକା ସେରେ ତମ ଇଚ୍ଛା ଅଛି।
ମୋର ଇଚ୍ଛା ଅଛି ଟ୍ରକ୍ ଚଲେଇବା ପାଇଁ ହେଲେ ଆମ ଘରେ ମୋତେ ଟ୍ରକ୍ ଚଲେଇବାକୁ ଦଉନାହାଁନ୍ତି।
ହୁଁ।
ଆଉ ଭଲ ଭଲ ତମେ ଦିନେ ନା ଦିନେ ମତେ ଲାଗୁଚି ତମେ ଏରୋପ୍ଲେନ ବି ଚଲେଇ ଚଲେଇ ପାରିବ ଉଡାଜାହାଜ ବି ବୁଝିପାଇଲେ? ବିଶ୍ଵାସ ରଖନ୍ତୁ ଉଡାଯାହାଜ ଚଲେଇ ପାରିବେ।
ମୁଁ ଗୋଟେ ଉଡାଯାହାଜ ଚଲେଇ ଏ ଯେବେ ଚଲେଇବି ଆପଣଙ୍କୁ ନିହାତି ମନେରଖିବି ଆପଣଙ୍କୁ କଲ କରିକି କି ଭାଇ ମୋ ଗୋଟେ ଉଡ଼ାଜାହାଜ ଚଲେଇଲି ଆଉ କେବେ କେବେ ଗୋଟେ ଆସିବେ ମୁଁ ଚଲେଇବି ଆପଣ ବସିକି କୁଆଡେଗୋଟେ ଯିବି ବୁଲିବା ପାଇଁକା ଆଉ
ହଁ ହଁ ଆପଣ ଘର ଆଡେ ଏମିତି ବୁଲେଇ ନେଇ ନେଇଆସି ଫେଣେ ଛାଡିଦେବି ସାଙ୍ଗେ ସାଙ୍ଗେ ଆଉ ବୁଝିପାଇଲେ। ଆମ ଛାତ ଉପରେ ବୁଲେଇବେ ଆପଣ ଛାତ ଉପରେ ନେଇକି ପୁଣି ରଖିବେ ବୁଝିଲେ
ନାଇଁ ନାଇଁ ଏତେବି ଛୋଟମୋଟ ଅ ଚାଳ କ ହେବିନି ମୁଁ ଉଁ ଯଦି କେବେ ହେବି ଗୋଟେ ବହୁତ ବଡ ଚାଳକ ଟିକେ ହେବି
ନିଶ୍ଚୟ ନିଶ୍ଚୟ ଆପଣଙ୍କ କଥା ଯୋଉ ସୁତୁ କଣ ସୁତୁଣ୍ଡ ହଉ
ଆପଣଂକ ତୁଣ୍ଡ ସତୁଣ୍ଡ ହଉ
ଆଉ ତାପଳେ ମୁଁ ନା ଆ ମା ଆ ହୁଁ ଭଲ ପିଲାଟା ଆଉ ଓଡିଆ ମୁଁ ଓଡିଆ ମାଟିରେ ମୁଁ ଓଡିଆ ମାଟିରେ ଜନ୍ମ ଆଉ ମତେ ଓଡିଆ ନଖ ଏଇଟା ମୋ ପାଇଁ ଗୋଟେ ଅନ ନିିନ୍ଦାର କଥାହବ ବୁଝିପାଇଲେ
ଯାହା ହଉ ଯାହା ହଉ ମୁ ଆପଙ୍କ ଠାରୁ ବହୁତ କିଛି ସିଖିବାକୁ ପାଇଲି
ହୁଁ ହୁଁ ମୋ ସହିତ ଯିଏ କଥାହୁଅନ୍ତି ସିଏ ଶିକନ୍ତି କେବେ ଲସ ହୁଏନାହିଁ ବୁଝିପାଇଲେ ମୁଁ ଟିକେବେଳେ ଫୁଟାଣି ମାରିଦଉଛି ମୁଁ ଫୁଟ ଫୁଟାଣି ମାରିଦଉଛି ମାନେ ମୋଠୁ କିଏ ସିକନ୍ତିନି ଯିଏମାନେ ମିସନ୍ତି ଲସ ହୁଏ ବା କ୍ଷତିହୁଏ। ଆ ହଉଛି କିନ୍ତୁ ଆପଣ ମୀଶିଖିଗଲେ ଆଉ ଯାହା
ହଁ ମୁଁ ଜାଣିପାରୁଛି ଆପଣଙ୍କ ସହିତ କଥା ହେଇଛି ଜାଣିପାରୁଛି। ଉ
କଣଟା ଜାଣିପାରୁଛନ୍ତି?
ଆଉ କଣ କହୁଛନ୍ତି କୁହନ୍ତୁ
ହାଁ,
ଆଉ କଣ କହିବେ କୁହନ୍ତୁ ମୁଁ ଶୁଣିଛି ଆପଣଙ୍କ କଥ
ଆଉ ଖାଲି ଆପଣ ଶୁଣିବେ ନାଇଁ ମତେ ମତେ ଗପିବାକୁ ପଡିବ ଖାଲି ତାହାଲେ ଆଉ ଦେଖନ୍ତୁ ମୁଁହଟା ଏହିଭଳିଆ ଛାତକୁ ଆ
କୁହନ୍ତୁ କୁହନ୍ତୁ
ମୁଁ ବିଗୋଟେ ଛାତଉପରକୁ ଏଇନାଜଷ୍ଟ ମାନେ ଏଇନାଆଇିଲି ମୁଁ ଦେଖୁଛି ଗୋଟେ ପାହାଡ ମୋ ଆଖି ସିଏ ସାମ୍ନାରେ ଅଛି ବୁଝିପାଇଲେ ସେଠି ଗୋଟେ ଲାଇଟ ଜଳୁଛି ମୁଁ ସେଠିକି ପାହାଡ ଉପରକୁ ଯାଇଥିଲି ବହୁତ ଥର ଯାଇଛି। ସେଠି ଆମେବି ଭୋଜି ଭୋଜି ଆମେ ସେଠିଗୁଡା କରିଥିଲୁ ଆଉ ତାପରେ ସେଠି ସେଠି ଗୋଟେ ବାବା ମରିଥିଲେ ସେଠି ମାନେ ଆମେ ସେଇସମୟ ତାଙ୍କର ଏଗାରକୁ ଯାଇପାରିନଥିଲୁ ଆଉ ଏମିତି ଇରେ ଅଛି ଆଉ ତାପରେ କୌଣସି ଗୋଟେ ପାଣିଟାଙ୍କି ବିମତେ ମତେଏଠୁ ଦେଖାାଯାଉଛି। ଆମ ଏଠୁ ସେ ପାହାଡଟା ହଉଛି ଚାରିକିଲୋମଟର ହବ କିନ୍ତୁ ଆମକୁ ଦେଖାଉଛି ଆମର ଯେହେତୁ
ଯାଉ ଆମ ସେପଟେବି ବହୁତ ବଡ ପାହାଡ ଅଛି। ଆମେବି ପାହାଡ ଉପରକୁ ଯାଉ। ବୁଲାବୁଲି କରିବାପାଇଁ ହଁ ଭୋଜି କରିବା ପାଇଁ ଉଁ ଉଁ ମତେ ପାହାଡ ଚଢିବାକୁ ବହୁତ ଭଲ ଲାଗେ।
ହଁ-ହଁ-ହଁ,
ମୁଁ ବୁଲାବୁଲି ଏମିତି ଛୁଟି ଟାଇମରେ ପୂଜା ପର୍ବଟା ହେଲେ। ଏ ଯାଉ ଆମେ ବୁଲାବୁଲି କରିକି ଆସୁ ଆଜ୍ଞା
ହୁଁ-ହୁଁ,
ତାହେଲେ ଆପଣ କାଲି ସକାଳେ ଆପଣଙ୍କ ପାଠେ ଗାରା କତିକି ପଳେଇବେ
ହଁ ସେଠିକି ଯିବା ଆମର ସେଠିକି ଟିକେ ଟିକେ ଟେନସନ ମାନେ ଇଏ ଇଏ ହବ ହେଇପାରେ ମାନେ ବିରକ୍ତି ବହୁତକମ ବହୁତ ବହୁତୁବି ଭଲ ଲାଗିବ ଆମ ସେଠି ବହୁତ ଭଲ ସା ସାଥିୀ ଓ ସାଙ୍ଗ ଅଛନ୍ତି। ସେଠି ଆମେ ଭଲ ଲାଗେ ବୁଝିଲେ
ଯା ଆଉ ଆପଣ ସେମିତି ବହୁତ ଭଲରେ ରୁହନ୍ତୁ। ଉ
ଆପଣ ସେଠି ସାଙ୍ଗ ହେଇିକି ବନେଇଲେଣି ନା ବନେଇନାନ୍ତି ଭୁବନେଶରରେ
ହଁ ମୋର ଏଠି ବହୁତ ଭଲ ଭଲ ସାଙ୍ଗ ମାନ ହେଇଛନ୍ତି।
ହଁ ହଁ ଯା ହୋଉ ସାଙ୍ଗ ବନାନ୍ତି ସେ ଜୀବନରେ ଦଖାରେ ଆସିବେ ଆଉ ନହେଲେ ଆଉ ବାହାର ହଉ ହଉ ସେ
ହଉ ଠିକ୍ ଅଛି ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆପଣ ଯେତେବେଳେ ଭଲ ଲାଗି କଲ କରିବେ
ହଁ ଠିକ୍
ଧନ୍ୟବାଦ